ହାଲୋ ହଁ ହାଲୋ।
ହଁ ସାଙ୍ଗ କଁ କରୁଥିଲ।
ତମେ କଁ କରୁଥିଲ।
ଏଇ ଛାତ ଉପରେ ବସ
ଆଉ କଁ ଖାଇ ପିଇଥିଲ।
ଏଇ ଆମ ଘରକୁ ଆସିଥିଲା ବିରିୟାନୀ ଆଉ ଦହି ଖଟା।
ହୁଁ। ଆଉ ତମ ଘର ସ ତମ ଘରେ ସମସ୍ତଙ୍କର ଦେହ ଭଲ ଅଛି।
ହଁ।
ଆଉ କଁ କୁଆଡ଼େ ବୁଲାବୁଲି ଯିବନି।
ଏଇ ଯାଇଥିଲି ନନ୍ଦନକାନନ କାଲି।
ଯାଇଥିଲ ଆଉ ଆଉ କୁଆଡେ ଯାଇଥିଲ।
ହଁ ସେଇ ନନ୍ଦନକାନନ ଦେଇଥିଲି ରଜରେ ତୁମ କୋଉଠୁ କୋଉ ଟି ବୁଲିବାକୁ ଗଲ।
ଥିଲି ଏ ଯାଇଥିଲି ପୁରୀ ଯାଇଥିଲି ଭୁ ଭୁବନେଶ୍ଵର ଯାଇଥିଲି।
ପୁରୀରେ କଁ କଁ ଦେଖିଲ।
ସମୁଦ୍ର କୁଅ କୋଳ ଯାଇଥିଲି ସମୁଦ୍ରରେ ସେ
ଆଚ୍ଛା। ଆଉ ଭୁବନେଶ୍ଵର ରେ
ଭୁବନେଶ୍ଵରରେ ଏଇ ଯାଇଥିଲେ ଆମେ ଇଏ କରିବା ପାଇଁ ଏଇ ଯାଇଥିଲୁ ଏମିତିଆ ବୁଲିବା ପାଇଁ। ସାଙ୍ଗମାନେ ହେଇକି।
ହୁଁ ପାର୍କ ବୁଲ ନ
ହଁ ପାର୍କ ବି ବୁଲିଲି।
କଁ କଁ ଦୌଡି ଲାଗିଥିଲା।
ହଁ ଦୌଡି ପିଲା ଛୋଟୋ ପିଲାଙ୍କର ଦୌଡି ନାଗିଥିଲା। ଆଉ ବଡ ପିଲାଙ୍କର ରାମଦୋଡି ନାଗିଥିଲା।
ହୁଁ।
ଥିଲା ଆଉ ତ ଆଉ ତମେ ତମେ କୁଆଡେ ଯାଇଥିଲ।
ଆମେ ସେଇ ତୁମ ଭୁବନେଶ୍ଵରରେ ଟିକେ ପଛୁକୁ ଆଉ କଟକ
ଆଚ୍ଛା ଆଉ କୁଆଡ଼େ ଯିବାର ନାଇଁ ତମର।
ଆଉ ଯିବାର ନାଇଁ ଏ। ଆମେ ଯାଇଥିଲୁ ଦୁକାନ କୁ କପଡା କିଣିବାକୁ। କପଡା କିଣିକି ଆସି ସାରିଲୁଣୁ।
ଆଚ୍ଛା।
ଆଉ ରଜରେ କୋଉ କୋଉ କପଡା କିଣିଲ।
ରଜରେ ଏଇ ଆମର ସବୁ ଏଇ ଡ୍ରେସ ପତ୍ର ଆଣିଥିଲି ପେ ସମସ୍ତଙ୍କର ନେଇକି ଯାଇଥିଲି ଘର ପେ ଘର ଲୋକଙ୍କର
ହଁ ତମେବା ହାଇଦ୍ରାବାଦ ଯାଇଥିଲ କେବେ?
ହଁ ହାଇଦ୍ରାବାଦ ହେଇ ଯାଇଥିଲୁ ମଝିରେ ଯାଇଥିଲି। ପୁଣି ଯିବାର ଅଛି ଏ ଡେଲି ଯିବାର ଅଛି।
ଖାଲି ବୁଲୁଛ।
ଆଉ କଣ କରିବି ଏଇ ଏଇନିଆ ଅଛି ବୁଲିବା ଟାଇମ।
ହଁ ଏଇଟା ତ ଠିକ କଥା।
ଆଉ ତମେ ତମେ ଆଉ କୁଆଡେ ଯାଇଥିଲ ନା ଯିବନି ଆଉ କୋଉଠି? ତମେ କଣ ଖାଇଥିଲ କଣ ତମ ଘର ଲୋକ କେମିତି ଅଛନ୍ତି।
ଆମ ଘର ଲୋକ ଜାଣିକି କଣ କରିବ। ଆମେ ତ ମୋର ତ ଏବେ ନାଇଁ ଯିବାର କୋଉଠି। ଦେଖିବା ଆଉ ମାସେ ଦି ମାସ ଖଣ୍ଡେ ଯାଉ। ଯିବା ମୁମ୍ବାଇ।
ହ ଆଚ୍ଛା ଭଲ ମତେ ନେଇକି ଯିବନି?
ହମ୍ଁ।
ମତେ ନେଇକି ଯିବନି ବୁଲିବା ପାଇଁ।
ନା ମ ମୋ କତି ପଇସା ନାହିଁ।
ପଇସା ମୁଁ ଦେବିନି ଆରେଞ୍ଜ କରି ଦେବିନି।
ହଉ ଯିବା।
ହୁଁ।
ହଉ ଯିବି ଆଉ କିଛି ଦିନ ପରେ ହଁ ଏବେ ପଇସା ଏଡଜଷ୍ଟ ହେଇଗଲେ ମୁଁ ଯାଇ କିଛି ଦିନ ପରେ ପଲେଇବି ନା
ଅଚ୍ଛା ଆଚ୍ଛା ଏଇ ରେ ପଇସା ଅରେଞ୍ଜ କର।
ଏବେ କପିଲ ଶର୍ମା ସୋ ଦେଖିବାକୁ ଯିବି। ଫିଲ୍ମ ସୁଟିଂ ଦେଖିବି ବହୁତ ଜାଗ ବୁଲିବି।
ହଁ ତମେ ତାହେଲେ ତମର ଅଛି ନାଇଁ।
ହଁ। ଆଉ କଣ ଖବର କହ ହୁଁ।
ତମ ଘର ଲୋକର ଦେହ।
ତମ ଭାଇ ଭାଇ ଇଜାମ ଦେବାକୁ ଯାଇଥିଲ।
ହଁ ଯାଇଥିଲା ଦେଇକି ଆଇଲା ଏକଜାମ ଦେଇକି ଆଇଲା।
ରିଜଲଟ ବାଲିଲାଣି?
ହଁ ରେଜଲ୍ଟ ବାହାରିଲା ପାଷ୍ଟ ଆଇଲା।
ଓ ମିଠା ଦେଇନ?
ମିଠା ତମେ ଆସୁନା ଦେଇଦେବି ସେଥିରେ କଣ ଅଛି ସେ ରେଜଲ୍ଟ ବା ମିଠା ଖାଇଦବ ବୁଲିବା ପାଇଁ ନେଇଯିବି ଏତେ କଣ ଅଛି।
ହଁ ଯାଉଛି ଯାଉ କାଲି ଯାଉଛି।
ହୁଁ।
କାଲି ଯାଉଛି ବିରିୟାନୀ ରଖିଦବୁ ଘରେ।
ଆଚ୍ଛା ହଉ ବିରିୟାନୀ ରୋଷେଇ କରିଦେଇକି ଥୋଇ ଦେଇଥିବି। ତମକୁ ରୋଷେଇ ଆସନିକି ବିରିୟାନୀ?
ମୁଁ କ କୁକ ଯେ ମତେ ବିରିୟାନୀ ଆସିବ ରୋଷେଇ।
ଟ୍ରାଲ କରୁନ। ଶିଖିଯିବା ଆଜିକାଲି ଉଁ ପୁଅମାନେ କଣ କଣ କରିଦଉଛନ୍ତି ତମକୁ ବିରିୟାନୀ ଏନି ଆସିନିକି କୁକିଂ ଶିକୁନା। ୟୁଟ୍ୟୁବ ରେ ମାରିକି ଦେଖୁନା।
ମୁଁ ଇଛା ହେଲେ ଜାଣିଥିବ ମୁଁ ବି ରାନ୍ଧିଦେବି ୟୁଟ୍ୟୁବ ଦେଖିକି।
ହଁ ହଁ।
ଆଉ ତୁମ ବାଡିରେ ଆମ୍ବ ଗଛ ଥିଲା କି?
ହଁ ଆମ ବାଡିରେ ଆ
ମତେ ଲାଗୁଛି ଥିଲା ଭଳିଆ ମୁଁ ଛୋଟ ଥିଲି ଯାଇଥିଲି ତୁମ ଘରକୁ ଆମ ଗଛ ଥିଲା ଭଳିଆ ଲାଗୁଛି।
ହଁ ପଣସ ଗଛ ଅଛି ଆମ୍ବ ଗଛ ଅଛି ଆଉ ନଡିଆ ଗଛ ଅଛି ନଡିଆ ଗଛ ଅଛି। ହଁ ଡେଲି ତ ଆମ୍ବ ଏ ଏଇ ଆମ୍ବ ଦିନ ସରିଲାଣି ପଣସ ଦିନ ବି ସରିଲାଣି। ଆଉ କାଇଁ ପିଜୁଳି ଗଛ ଅଛି ଆମ୍ବ ଗଛ ଅଛି ସଜନା ଗଛ ଅଛି।
ଆମ ଘରେ ଆମ୍ବ ଗଛ ଥିଲା କଷି ଆମ୍ବ ପୁରା ମିଠା ଲାଗୁଛି। ଚିନି ଭଳି ମତେ ଖାଇବାକୁ ସେମିତି ଆମ
ଭଲ ଲାଗୁଛି ମତେ ଆଣିକି ଦଉନା।
ହଁ ନେଇ ଯାଉନୁ। ହଁ
ଆଉ କୁଅ?
ଆଉ ଘର ଲୋକ କଣ କହୁ
ହୁଁ କୁହ ହଁ ଘର ଲୋକ ସବୁ ଭଲ ଅଛନ୍ତି।
ହୁଁ।
ଆଉ କୁହ କଥା ଆଉ କଣ?
ଆଉ କୁହ ପୁରୀ ଯାଇଥିଲ କଣ କଣ ଦେଖିଲ?
ତମର ଏକ୍ଜାମ ସରିଗଲାଣି?
ହଁ ଆମର ସରିଗଲାଣି।
ଆଉ କଣ ଫାଷ୍ଟ ନା ସେକେଣ୍ଡ ନା ଥାଡ କଣ ଆଇଁଲ?
ସେକେନ୍।
ସେକେଣ୍ଡ ଆ ଦେଲନି ମିଠା।
ମିଠା ଦେବାର ଟାଇମ କୁହ ମୋ ସାଙ୍ଗକୁ ପାଟି ଦେବି ନା ତୁମକୁ ଏପଟେ ମିଠା ଦେବି।
ହଁ ହଉ ଦିଅ ପାଟି ସେ ବି ତ ଭଲ ଏଞଜୟ ଏଞଜୟ ହେଇଯିବ।
ହୁଁ। ଭୁବନେଶ୍ଵର ଯାଇଥିଲି ବା ପାଟି କହିବାକୁ। ଭୁବନେଶ୍ଵର ହଁ ନନ୍ଦନକାନନ ବୁଲିଲୁ।
କାଇଁ ମତେ ଡାକିଲନି।
କି ଥିଲ କି? ତୁମେ ତ ହାଇଦ୍ରାବାଦ ଯାଇଥିଲ ଆଉ ଡାକିବି କଣ।
ହଁ ହାଇଦ୍ରାବାଦ ଯାଇଥିଲୁ ଯେ ବୁଲାବୁଲି କରିକି ଆଇଲି। ପୁଣି ଯିବାର ଅ ଛି ଗୋଟେ ସାଙ୍ଗର ଅଛି ରିସେପସନ ଅଛି ଯିବାର ଅଛି।
ଏ ଖରା ଦିନ ଖାଲି ବାହାଘର ବେଶୀ ପଡୁଛି।
ହୁଁ ବାହାଘର ପଡୁଛି ଆଉ ସେଇଆ ଚାଲୁଛି ଆଉ ସିଜନ ସେଇଆ ଆଉ।
ହୁଁ।
ହ୍ୟାଲୋ।
ଅ ହଁ।
ଆଉ କୁହ।
ସେ ନନ୍ଦନକାନନ ଯାଇଥିଲି ମୁଁ ବାଘ ଦେଖିଲି।
ବାଗ ଦେଖିଲ? ସିଂହ ଦେଖିଲ ହରିଣ ଦେଖିଲ ଆଉ କଣ ଦେ ଖିଲ।
ଆଉ ଭାଲୁ ଦେଖିଲି।
ହୁଁ।
ଏଣ୍ଡୁଅ, ସାପ।
ଅମୁର କୁମ୍ଭୀର ଦେଖିଲ କୁମ୍ଭୀର?
ହଁ କୁମ୍ଭୀର ଦେଖିଲି କୁମ୍ଭୀର ଯେମତି ଅ ପୁରା ଷ୍ଟେଚୁ ଭଳି।
ଷ୍ଟାଚୁ ଭଳିଆ ତାକୁ ସେ ମେଡ଼ିସିନ୍ ଦେଇକିଥୋଇଥିବେ ଷ୍ଟାଚୁ କେମିତି ରହିବ ସେ ରହିବନି ଯେ
ନା ମ ଷ୍ଟାଚୁ ଷ୍ଟାଚୁ ସେଇଟା ନୁହେଁ। ଦେଖିଲି ଆମେ ଟେକା ଗୋଟେ ଫୋପାଡ଼ିଲୁ ସେ ଟେକା ବାଜିଲା? ସେ ତ ପୁରା ଥରି ଯାଉଥିଲା ଦୌଡି଼କି ଆସିଲା କାମୁଡି଼ବାକୁ।
ଦେଖିକି
ସେଇଠି ଗାର୍ଡ ମାନେ ଥାଆନ୍ତି ସେମାନେ ମନା କଲେ ଟେକା କଣ ପାଇଁ ଫୋପାଡୁ଼ ଆମେ ଫେରେ ଦିଶହ ଟଙ୍କା ଫାଇନ୍ ଦେଲୁ।
ହୁଁ ତାହେଲେ ତମର ଅଛି ଆଉ ପଇସା ଫାଇନ୍ ଦବା ପାଇଁ ପଇସା ବାହାରି
ଆମେ ଦେ ଦେଖୁନୁ ସିଏ କୋଉ ଆମେ କହୁଛୁ ଏଇଟା ଏଇଟା ବୁଲିବାକୁ ଆସିଛନ୍ତି ଟୁରିଷ୍ଟ୍ ମାନେ
ମୁଁ କଣ ଜାଣିଛି ସେଇଟା
ହ
ଫାଇନ୍ ଦେଲୁ।
ହଁ। ଆଉ କୁହ। ହ୍ୟାଲୋ ହଁ କୁହ।
ଆଉ କଣ ଖବର?
ଆଉ ତମେ କୁହ ଆଉ କଣ ଖବର ତମେ କୁହ? ହ ତମେ ଗୋଟେ ତମେ ଗୋଟେ କାମ କର ଆସ କାଲି ଆମର ପାର୍ଟି ଅଛି ଏଞ୍ଜୟ୍ କରିବା। ହ
ହୁଁ। ହୁଁ ପାର୍ଟି ଅଛି?
ଆଜ୍ଞା ଏ ମୁଁ ଆ ମୁଁ ନିଜେ ରଖିଛି ହୋଟେଲ ପାର୍ଟି।
ହୁଁ। ଆମେ ନନ୍ଦନକାନନ ଗଲୁ। ଦେଖିଲୁ ସାପ ବିଲ ଭିତରୁ ପଶିକି ଥିଲେ। ହୁଁ। ତାପରେ ଏଣ୍ଡୁଅ ଟ କହିଲି ଦେଖିଲି ଆମେ ଯାଉ ଯାଉ ଏଣ୍ଡୁଅ ଦେଖିଲୁ ଗଛ ଉପରେ।
ହଁ।
ହ୍ୟାଲୋ।
ହଁ କୁହ।
ଆଉ ପାର୍ଟିରେ ଯିବ କଣ କଣ କିଣିଲ? ଡ୍ରେସ୍ କିଣିଲୁଣି?
ହଁ ହଁ ପାର୍ଟି ଯାଇକି ଆଜି ରାତିରେ ନେଇକି ଆସିବି ଅଳ୍ପ ନେଇକି ଆଇଛି ସମସ୍ତ ପିଲାଙ୍କର ସମସ୍ତ ସା ସାଙ୍ଗ ମାନଙ୍କର ନେଇକି ଆଇଲି ଡ୍ରେସ ସବୁ ନେଇକି ଆଇଲି ମୋର ବି ନେଇକି ଆଇଚି।
କଣ କପଡା଼ କଣ କିଣିଛୁ? କୋଉ କଲର ଡ୍ରେସ୍?
ଆ କଣ କହିଲ?
କଣ କଲର ଡ୍ରେସ୍ କିଣିଲୁ?
ଡ୍ରସ କପଟେଲ ପାଟିର ଡ୍ରେସ୍।
ହୁଁ
ହଲପଟି ଡ୍ରେସ୍ ନେଇେଇକି ଆଇଲି। ଆଉ ସମସ୍ତଙ୍କର ଯେମିତି ଅଛି ସମସ୍ତର ଗୋଟେ ଇଏ ନେଇକି ଆଇଲି ମ୍ୟାଚିଂ ସବୁ ନେଇକି ଆଇିଲ ଆଉ।
ମୁଁ କାଲି ବଜାରକୁ ଯାଇଥିଲି ସାପ ଵାଲାକୁ ଦେଖି ସାପ ଅଜଗରକୁ ଗୁରେଇ ହେଇକି ଆସିଛି। ମୁଁ ଦେଖିକି ଡରିିଗାଲି। ମୁଁ ସେ ଦୋକାନୀକୁ, ମୁଁ ଦୋକାନୀକୁୁ ପଇସା ଦେଲା ବେଳେ ଇଏ ପଛରେ ଆସ ଛିଡା ହେଇଛନ୍ତି
ହଁ ଟିକେ ଦେଖିକି ଯିବା ଆସିବା କରିବ ଆଉ ବର୍ଷା। ସେ ଏଇନା ସାପ ସବୁ ବାହାରିକି ସବୁ ବୁଲୁ ହୁଁ। ଆଉ ତମ ବୁଲାବୁଲି କୁଆଡେ ଆଉ ଯିବ ନା କଣ କରିବ କହୁନ? ନା କାଲି ଆମ କପେ ଲ